ହାଲୋ।
ହାଲୋ।
ହଁବା।
ହଁ କଣ କରୁଚନ୍ତି?
ନାଇଁ ଏଠି ଟିକେ ଗଢୁଥିଲି ଆଉ।
ଆଉ ରୋଷେଇବାସ ସଲିଲାଣି ଆପଣଙ୍କର?
ହଁ ରୋଷେଇ ବାସ ସରିଲାଣି ଖାଇବା ପିଇବା ବି ସରିଲାଣି। ଆଉ ହେ ହେ।
ଆଜି କଣ ରୋଷେଇ ସବୁ କରିଚନ୍ତି ଗୁରୁବାର?
ନାଇ ସକାଳେ ତ ଖାଇଥିଲୁ ଏମିତି ଅରୁଆ ଏ ଏଇ ସନ୍ଧ୍ୟାବେଳେ ହିଁ ଟିକେ କୁମା ଆଉ ଟିକେ ମଟର ତରକାରୀ ଖାଇ ଦେଇଚୁ ତ ଆଉ କିଛି ଇଚ୍ଛା ନାହିଁ ଖାଇବାକୁ। ଏଇ ସାତଟା ସାଢେ ସାତଟା ବେଳକୁ ଖାଇଲୁ ହଁ ହଁ ତ ଖାଇଲୁ ତ। ସେଇପାଇଁ ଆଉ କିଛି ଇଚ୍ଛା ନାହିଁ ଟିକେ ଖିର ପି ଦେଇଛୁ ହେଲି ଆଉ ସେଥିପାଇଁ। ଆଉ କିଛି ଇଚ୍ଛା ନାହିଁ ଖାଲି ଟିକେ ଅଛି ଟିକେ ବାବାଙ୍କ ଗୋଡ ଟିକେ ତେଲ ମାରିକି ତାଙ୍କ ଆଣ୍ଠୁଟା ପେନେହୁଏ ତ। ଆଣ୍ଠୁଟା ଟିକେ ଜଏଣ୍ଟେ ପେନେ ରହୁଚି ବହୁତୁ ଦିନି ହେଲାଣି ରହୁଚି ତ। ଟିକେ ମସାଜ କରିଦିଏ ଟିକେ ତେଲ ଲଗେଇକିନା ଭଲସେ ଆଜି ତ ଯେହେତୁ ଗୁରୁବାରେ। ତେଲ ମାରିବା କଥା ନୁହେଁ ତାଙ୍କର ଗୋଟେ କ୍ରିମ ଟେ ଅଛି ସେଗୁଟା ଟିକେ ମସାଜ କରିଦେବି ଆଉ।
ଆଚ୍ଛା ଆଚ୍ଛା କେଉଠି ଟ୍ରିଟିମେଣ୍ଟେ ହୋଉଚନ୍ତି?
ନାଇଁ ନାଇଁ ସିଏ ବୋହୁତ୍ ଜାଗାରେ ଦେଖେଇଚୁ ଆଣ୍ଠୁଟା। ଆଯେ ସେ ଯୋଉ କଷ୍ଟଟା ତାଙ୍କୁ ହୋଉଚି ଆଣ୍ଠୁ ଭିତୁରୁ ପେନ୍ ଟା ହୋଉଚି। ଆଉ ବହୁତୁ ମେଡ଼ିସିନ ଖାଇଲେଣି ଆୟୁରୁବେଦିକି ହୋମିଓପାଥିକି ଏଲୋପାଥିକି ସବୁ ଖାଇସାରିଲେଣି। ଏ ଜଣେ ଜଣେ ଡକ୍ଟର କହୁଛନ୍ତି ଯେ ଯେ ସେଇଟାକୁ ଯୋଉ ନି ଟ୍ରାସପ୍ଲାଣ୍ଟ ହୋଉଚି ଆମର। ସେଇଟା କରିବା ପାଇଁ କୋହୁଚନ୍ତି ଯେ ବାବା ଆମର ଟିକେ ରାଜି ହୋଉନାହାନ୍ତି କହୁଛନ୍ତି ହୋଉ ସେ ଟି ଟିକେ ପେନ୍ ହୋଉପଛେ ଆଉ ଚଳିବ ମ ଟିକେ ମୋର ଟିକେ ସେ ମସାଜ କରିଦିଅନ୍ତି। ଅମୃତାଞ୍ଚନ ଟିକେ ପୁଳେ ପୁଳେ ମାରିଦୋଉଚନ୍ତି ଚାଲୁଚନ୍ତି। କହୁଚନ୍ତି ନାହିଁ ମତେ ସେଇଟା ଡର ମୁଁ ସେଇଟା କିଛି କରିବିନି।
ହୁଁ କିନ୍ତୁ ମୁଁ ଯେତିକି ଦେଖିଛିି ବି ନି ଟ୍ରାନ୍ସଲେଣ୍ଟେ ଯୋଉମାନେ କରୁଛନ୍ତି ନା ସେମାନଙ୍କର ବି ଇସୁ ବାହାରୁଚି ମାନେ ଏମିତିରେ ତ ବେଟର୍ ମାନେ ସେ ଭଲ ଚଲାବୁଲା କରିପାରିବେ। କିନ୍ତୁ ଥରେ ରିପ୍ରେସମେଣ୍ଟେ ହେଲା ପରେ ବହୁତୁ ଇସୁ ଦେଖଉଚି ସେମାନଙ୍କୁ।
ସେଇ ଭାଇ ସିଏ ବି ତାଙ୍କ ଅଫିସି ରେ ଦି ଜଣ ତିନି ଜଣ ଲୋକ। କୋକରିଛନ୍ତି ଯେ ସିଏ ସେଆ କହୁଛନ୍ତି ବି ନା ସେ ଗୋଟେ ଭୟ ବସେ। ସାରିଲାଣି ମନରେ ଯେ ନାଇଁ ନାଇଁ। ମୁଁ ଏଟା କରିବି ନାହିଁ ବିଲୁକୁଲୁ ମୋର ତ କିଛି ଅସୁବିଧା ହଉନେହିଁ। ଏଇ ମଝିରେ ମଝିରେ ଯୋଉ ଛା ଯାଇକି ଟିକେ ମାରି ଦୋଉଚି ମତେ ଟିକେ ସେଇ ନିଜେ ନିଯେ ବିି ସେ ଅମୃତାଞ୍ଜନ ବୋଳିଵେବି ତାପରେ ତାଙ୍କର ଯୋଉ ଅଁ ଯୋଉ ଆଣିଚୁ ଯୋଉ କଣ କହିଲ ଲଗେଇବା ପାଇଁ ଆଣ୍ଠୁରେ ଯୋଉ। ଯୋଉ କଣ ତ ସେଇଟା କୁହନ୍ତି? ଉଁ। ହଁ ଟ୍ୟାପ୍ ଗୁଡ଼ାକ ଟ୍ୟାପ୍ ଗୁଡାକ ଆଣିଚୁ।
ହୁଁ ହୁଁ।
ଲଗେଇବା ପାଇଁ ସେଠି ଲଗେଇକି ଚଲାଚଲି କରୁଛନ୍ତି। କିଛି ନାହିଁ ସେମିତି କିଛି ସମ୍ଭାଳି ଯାଉଛନ୍ତି ସେ କହୁଛନ୍ତି ମୁଁ ଟିକେ କଷ୍ଟଟା ପଛେ ସମ୍ଭାଳି ଯିବି କିନ୍ତୁ ମତେ ସେଇଟା କରିବାକୁ ସେ ଟିକେ ଭୟ କରୁଛନ୍ତି।
ହୁଁ। କିନ୍ତୁ ମୁଁ ଆପଣଙ୍କୁ ଗୋଟେ ଟିପ୍ସ ଦେବି ମାନେ ଏଇଟା ମୁଁ ଦେଖିଛିି କି ଆମ ଘରେ ମୋ ମାଉସୀ ଶାଶୁଙ୍କର ସେମିତି ହେଇି ଥିଲା। ତାଙ୍କର ନା ନିର ଯୋଉ ଇଏ ଥାଏ ନା ରସଟା ଥାଏ ସେଇଟା ସରିଯାଇଥିଲା। ତ ତାଙ୍କୁ ଜଣେ ସଜେଷ୍ଟ କରିଥିଲେ କି ଯୋଉ ଧଳା ରାଶି ଧଳା ରାଶି ଆପଣ ଭାଜିକି ଟିକେ ଗୁଣ୍ଡ କରିଦେବେ ଆଉ ବାକି ଯୋଉ କ୍ଷୀର ପିଉଛନ୍ତି ନା କ୍ଷୀରରେ ପକେଇକି ଆପଣ ସବୁଦିନ ରାତିରେ ପିଇବେ ନହେଲେ ରାଶୀ ଲଡୁ ବି ଖାଇପାରିବେ। ତ ସେଇଟା ଖାଇଲା ପରେ ତାଙ୍କର ବହୁତ ହି ବେନିଫିଟ୍ ହେଇଥିଲା।
ଏମିତି ଜାଣିନଥିଲି କିନ୍ତୁ କି ତାଙ୍କୁ ଟିକେ ଭଲ ଲାଗେ ରାଶି ବୋଲି ସେ ସବୁଦିନେ ମୁଁ ରାଶି ଗୋଟେ ଗୋଟେ ଡବାରେ ପୁରା ମାନେ ଅଧ କିଲୋ ହବ କହିଲେ ରାଶି ଭାଜିିକିନା ଥୋଇ ଦଉଛି। ଏ ସବୁବେଳେ କ୍ଷୀର ଏଁ ରାତିରେ ଯୋଉ ଏନ୍ତି କ୍ଷୀର ପିଅନ୍ତି କଣ ଏ ଟିକେନାଗୁରୁ ଦି ଚାମୁଚେ ଲେଖା ଖାଇଦଉଛନ୍ତି ମାନେ ମୁଁ ଅଜାଣତ ରେ ବି କରିଛି ଯା ହଉ ଗୋ ଗୋଟେ ଭଲ କଥାଟେ କହିଲେ କିନ୍ତୁ ମୁଁ ଜାଣିନି କିଛି ସେ କିନ୍ତୁ ଖାଉଛନ୍ତି।
ନାଇଁ ସେଇଟା ବି ଯାହା ହଉ ତାଙ୍କୁ ଭଲ ବେନିଫିଟ୍ ବି ଦେବ କିନ୍ତୁ ମୁଁ ଏଇଟା ପୁରା ଦେଖିଛି ତାଙ୍କର ମାନେ ସିଏ ବହୁତ ମାନେ କଷ୍ଟରେ ଚାଲନ୍ତି ମାନେ ଆଣ୍ଠୁ ଧରି ଧରି ପୁରା ଚାଲୁଥିଲେ। ଏବେ ତ ପୁରା କିଓର ହେଇନାହାନ୍ତି ବଟ୍ ଚାଲି ପାରୁଛନ୍ତି ମାନେ ଯେତ ଯେତିକି ବି ତାଙ୍କ କାମ ହଉ କି କିଛି ବି ହଉ କରିପାରୁଛନ୍ତି ମାନେ ଟିକେ ବେଟର ଇମ୍ପ୍ରୁଭମେଣ୍ଟ ହେଇଛି। କି ମୁଁ ଯାହା ଦେଖିଛି ଥରେ ଟ୍ରାଏ କରନ୍ତୁ ଦେଖିବା ଯଦି ଗୁଣ୍ଡ କରିକି ମିଶେଇକି ପିଇଲେ କାହିଁ କହିଲେ ଯୋଉ ରାଶିର ଯୋଉ କ୍ୟାଲସି ଯମ୍ ଇଏଟା ନା ସେଟା କ୍ଷୀରରେ ପକେଇଲା ପରେ ତା ଆବଜମସନ୍ ଟା ବହୁତ ଅଧିକ ବଢିଯାଏ। ଯଉଥିରେ କି ଆମୁ କ୍ୟାଲସିୟମ୍ ଯୋଉ ସର୍ଟେଜ୍ ହଉଛି ସେଥିପାଇଁ ଯୋଉ ସ ଆମର ସେଇ ଇଏଟା ଲିକୁଇଡଟା କମି ଯାଇଥାଏ ସେଟା ଧୀରେ ଧୀରେ ସେଟାକୁ ଫିଲ୍ କରଦିଏ।
ହଁ ହଁ ତ ସେଥିଲାଗି ଆଉ ସେ ତ ଖାଉଛନ୍ତି ଦେଖାଯାଉ ଭଗବାନଙ୍କ ଇଛା ଟିକେ ସେମତି ଭଲ ରହୁ କିନ୍ତୁ ସେ ଯୋଉ କିଛି କୌଣସି ପ୍ରକାର ଅପ୍ରେସନ୍ ନେବାକୁ ଟିକେ ମନା କରୁଛନ୍ତି ନା ମୁ
ହଁ ଆଉ ସକାଳୁ ବି ଯୋଉ କ କଅଁଳିଆ ଖରା ଏବେ ତ ସକାଳୁ କଅଁଳିଆ ଖରା ନାଇଁ ବହୁତ ଟାହାଣ ଖରା ହିଁ ହଉଛି।
ଟାହାଣ ଖରାକୁ ନା ନା ଏ ସକାଳୁ କଣ କି ଟିକେ ଯୋଗ କରନ୍ତି। ଚଲାଚଲି କରନ୍ତି ଆଁ ଟିକେ ବହୁତ ବାଟ ଟିକେ ଗୋଟେ କିଲୋମିଟ ଦୁଇ କିଲୋମିଟର ଚଲାଚଲିି କରନ୍ତି ଆଉ କିନ୍ତୁ ଏଇ ଯୋଉ ଗରମ ହଉଛି ତାଙ୍କର ଏତେ ଝାଳ ଭୋହୁଛି ଯେ ସିଏ କହୁଛନ୍ତି ଯେ ନାଇଁ ମୁଁ ବେଶୀ ବାଟ ଚାଲି ପାରୁନି ଅଳ୍ପ ଟିକେ ଚାଲିକିନା ପଳେଇ ଆସୁଛନ୍ତି ଆଉ ସେତିକି ଟିକେ କରୁଛନ୍ତି ତାଙ୍କ ହିସାବରେ ବର୍ତମାନ ଡ୍ୟୁଟି ବି ଅଫିସ୍ ବି ଯାଉଛନ୍ତି ନା।
ହୁଁ ହୁଁ ହୁଁ ନାଇଁ ତାହେଲେ ଠିକ ଅଛି ଚଲାବୁଲା ତ କରୁଛନ୍ତି କିନ୍ତୁ ଭିଟାମିନ୍ ଡି ହରିକା ଟିକେ ନେଲେ ବି ଭଲ ସେ ତ ଚଲାବୁଲା କରୁଛନ୍ତି ଚଳିବ କିଛି ଅସୁବିଧା ନାହିଁ।
ତାଙ୍କର ବି ସିଏ ବି ଯୋଉ ଡାଇବେଟିସ୍ ତ
ହଁ।
ସିଏ ବେଶୀ ମାନେ ଏନ୍ତି ଖାଇଆ ପିଇବା ଏତେ ପ୍ରିୟ ନୁହଁ ଯେତିକି ଦେଖିକି ଖାଉଛନ୍ତି। ଆଉ ତ ତାଙ୍କର ତ ସବୁ ବାରଣ ଏଇଟା ଖାଇବେନି ସେଇଟା ଖାଇବେନି। ତ ଥରେ ଗୋଟେ ଡିଜିଜି ହେଲା ମାନେ ହଜାରେ
ନିହାତି, ନିହାତି ହଁ ଘରେ ବି ଆପଣ ଜଙ୍କୁ ଛେନା ହଉ କି କ୍ଷୀର ହଉ ଆଉ ବାକି ଅଣ୍ଡା ଫଣ୍ଡା ଯୋଉଟା କ୍ୟାଲସିୟମ୍ ଇଏ ପାଇଁ ସେଟା ବି ଦିଅନ୍ତୁ ବହୁତ ଭଲ ହବ।
ହଁ ସିଏ ତ ଏଇ ତାଙ୍କର ତ ସେଇ ଗୁଟା ପ୍ରିୟ ଜିନଷ ଆ ଉ ତାଙ୍କର ସେଇ ଗୁଟା ହିଁ ପ୍ରିୟ ମାନେ ରୋଗକୁ ଓଷଧ ତାଙ୍କ ପାଖରେ ଜାଣ ହଁ ସିଏ ନିଜେ ବି ସବୁବେଳେ ଖାଇବା ହେଇଠି ଆଜି ଗୋଟେ ଏକାଦଶୀ ହେଇଛି ଆଜି ରାତି କେହିନାହାନ୍ତି ଛେନା ଟିକେ ମୁଁ ଯାଉଛି ଛେନା ଖାଇଦେବି ଆଉ ନହଲେ କ୍ଷୀର ତ ସବୁ ସବୁବେଳେ ଆମର ଗାଈ କ୍ଷୀର ଅ ଗୋଟେ ଲିଟର କ୍ଷୀର ସବୁବେଳେ ଆସୁଛି ସେ ବଢିଆ ପିଓର କ୍ଷୀରଟା ଦବ। ସେ କ୍ଷୀରଟା ମାନେ ମ ଏ ବାହାରୁ ଆମେ ଯୋଉ ଆଣୁଚେ ଟିକେ ଭେଜାଲ ଟିକେ ମିଶଉଛନ୍ତି କିଛି ନା କିଛି ସେ ପୁରା ଭଲ କ୍ଷୀରଟା ପୁରା ଦବ ସେ କ୍ଷୀର ପୁରା ସିଝିକି ପୁରା ବଢିଆ ସେ ରହିବ ଇଏ ଟିକେ ଯେମିତି ହେଲେ ବି ରାତିରେ ଶୋଇଲା ବେଳକୁ ସେ ଗୋଟେ ମାନେ ଗୋଟେ ଗ୍ଲାସ ପାଖାପାଖୀ ପିଇବେ ପିଇବେ ଆଉ ସେଥିରୁ ଚା ହୁଏ ସବୁ ତ ସେଇଆ ସେ ତାଙ୍କର ନିଜ ଦେହକୁ ନିଜେ ଜଗନ୍ତି କିନ୍ତୁ ରାତି ଏତେ ଖାଇବା ନାହିଁ ରାତିରେ ଗୋଟେ ଦିଟା ରୁ ଟି ଖାଇଦେବେ ଯାହା ଟିକେ ଭଜା ଭଜି ଯାହା ଟିକେ ଦିଅ ଖାଇବେ କି ସେ ମସଲା ତେଲ ଏ ସବୁ ଜିନଷ ସିଏ ଖାଇବେନି। ତମେ ଦିନରେ ବି ତାଙ୍କୁ ଦିଅ ସେ ଯଦି କହିବେ ମସଲା ତେଲ କରନି ଯାହା ସାଧା ସିଧା ମତେ ଦିଅ ଖାଇବାକୁ ମୁଁ ଖାଇବିନି। ଆରେ ଥରେ ଜାଣିଦିଏ ନା ମୁଁ। ହଁ କଉ ଜାଣିଦେବେ ନା ମୋର ଏଇ ରୋଗଟା ହେଲା ସି ନିଜେ ହିଁ ଖାଇବା ବନ୍ଦ କରିଦେବେ। ଏ ମତେ ଦିଅନି ଆଗରୁ ବହୁତ ଖାଇଇବାକୁ ହ ହଁ ଜଣେ ଜଣେ ଥାଆନ୍ତି ଦେଖିନ ରୋଗ ହେଲେ ବି ନା ନା ଆମ ମନ ହଉଛି ମାନେ ଆମକୁ ଦିଅ ଖାଇବୁ।
ହଁ ଖାଇବେ ଖାଇବେ ନିହାତି ଭାବରେ ମୁଁ ତ ବହୁତ ଡାଇବେଟିସ୍ ପେସେଣ୍ଟକୁ ଦେଖିଛି ସେମାନେ ବିଲକୁଲ୍ ଅଟକନ୍ତିନି ମାନେ ମିଠା ଫିଠା ଦେଖିଲେ କି ଛଣାଛଣି କିଛି ବି ଦେଖିଲେ ଅଟକନ୍ତିନି।
ନା ନା ସେ ନାହିଁ ସେ କହିବେ ନା ନା ନା ଆମେ ବି କେତେବେଳେ ଏଇ ଯୋଉ ତେଲ ଛଣା ଜିନିଷ ହବ ବାହାରେ କୋଉଠି ଖାଇବେନି। କହିବେ ନାଇଁ ଝିଅ ମୋର ଟିକେ ବରା ଇଚ୍ଛା ହଉଛି ଟିକେ ଛାଣିଦବୁ ସନ୍ଧ୍ୟାବେେଳେ ଖାଇବା। ଆଉ ହଁ ମୁଁ ସପ୍ତାହକୁ କି ପନ୍ଦର ଦିନ ହେଲା ଦନ ଗୋଟେ ଦିନ ଛାଣିଦେଲି ଖାଇଦେଲି, ଖାଇଦେଲି ଜଣ ଛାଣିଦେବି ହଉ ସେ ଧର ଏତେ ଖଣ୍ଡେ ଖାଇଦେବେ ଟିକେ ଅଧିକ ଦଶ, ପନ୍ଦର, ବାରଟା ଖାଇଦେବେ କିନ୍ତୁ ଛୋଟ ଛୋଟ ଛାଣିଲେ ଆଉ ଅଲଗା ବେଳେ ବାହାରେ କୋଉଠି କିଛି ଖାଇବେନି। କୋଉଠି କେହି ଦେଲେ ବି ଖାଇବେନି ଅଫିସ ରେ ଏତେ ଭୋଜି ହବ ଜାଣିକି ନା ମିଛରେ କହିବେ ମୁଁ ଘରେ ଖାଇବା ଆସିଛି କହିକିନା ଟିଫିିନ ନେଇକି ଯାଇଥିବି ଖାଇଦେବେ ପଛେ ଜମା ଖାଇବେନି। କାରଣ ସବୁ ବଡ ରେଷ୍ଟୁରାଣ୍ଟରୁୁ ଆସିଥିବୁ ସେ ସବୁ ଜାଣନ୍ତି ତେଲ ମସଲା ବହୁତ ଥିବ ବୋଲିକା ଏ ଯୋଉ କ କାଜୁ ଫାଜୁ ପୁରରେଇକିନା ବହୁତ କରିଦଉଛନ୍ତି ନା ଆ କ୍ରିମ ଫ୍ରିମ ସବୁଥିରେ ପଡିଥିବ ଯାହା ବିି ହଉ। ପଡ଼େ ସେଥିଲାଗି ସେଏ ଆଉ ମଟନ ଗୁଡାକ ସେ ସେଥିପାଇଁ ଖାଆନ୍ତିନି ବାହାରେ କିଛି। ଯାହା ସେ ଘରେ ଖାଇବେ ନିଜକୁ ଜଗି ଯାଉଛନ୍ତି ଆଉ।
ଆଚ୍ଛା, ହଁ ନାଇଁ ସେଇଟା ତ ବହୁତ ଭଲ କଥା।
ହୁଁ, ଆଉ ତମର କଣ ଖାଇବା ପିଇବା?
ଆମର ଆଜି ଆକ୍ଚୁଆଲି ହଉଛି ପୁରୀ ଆଉ ଛୋଲେ ପନିର ହଉଛି। ଆଜି ଆକ୍ଚୁଆଲି ମୋ ଭାଇର ବଡେ ତ ସେଥିପାଇଁ ନାଇଁ ଆମର ତ ବର୍ଡେ ନାହିଁ ଆକ୍ଚୁଆଲି ହଉଛି ତାର କାଲି ବର୍ଡେ। ଆମର ଗୋଟେ ଦିନ ଆଗରୁ ସେଲିବ୍ରେସନ ହେଇଛେ ସେଥିପାଇଁ ଛୁ ଏମତି କେକ୍ ଆଣିଛୁ ବାକି ପୁରୀ ଆଉ ଛୋଲେ ପନିର ହଉଛି ତ ଖାଇବୁ ଆଉ।
ଓହୋ ଖାଇନାହାନ୍ତି ନାଇଁ କି?
ନାଇଁ ଖାଇନୁ ଏବେ ସମସ୍ତେ ଖାଇବୁ ମାନେ ରୋଷେଇ ଚାଲିଛି ବାକି ମୁଁ ଏମିତି ତରକାରୀ କରିକି ପଳେଇ ଆସିଲି ବାକି ଆଉ ସବୁ ଖାଇବୁ ପରେ ଟିକେ ଆଉ ପୁରୀ ଛଣା ଚାଲିଛି।
ହୁଁ, ପୁରୀ କିଏ ଛାଣୁଛନ୍ତି।
ପୁରୀ ମୋ ଭାଉଜ ଛାଣୁଚି।
ହଁ ଆ ତା ହେଲେ ବଢିଆ।
ଆସିଛନ୍ତି ବୋଧେ ଘରକୁ।
ହଁ ମୁଁ ଏବେ ଘରକୁ ଆସିଛି।
ଆଚ୍ଛା ଆଚ୍ଛା ଘର କଣ ପାଖରେ ସେଇଠି?
ହଁ, ପାଖରେ ମାନେ କେତେ ପାଞ୍ଚ, ସାତ କିଲୋମିଟର ଏମିତି ହବ ବଟ୍ ପାଖାପାଖି।
ଆଚ୍ଛା ଆଚ୍ଛା ଆଚ୍ଛା। ଓ ହଉ ଯାହା ଭଲ ନା ଆଉ ଏମିତି ଗୋଟେ ଗୋଟେ ଘରେ ଗୋଟେ କିଛି ଗୋଟେ ଏମିତି ଘର ପାଖିରେ ଥିବ ଘରକୁ ନ ଆସୁଥିବ ସେଇଟା କଣ ଲାଗିବ ଭଲ ଲାଗିବ। ମୋର ଯେମିତି ଭଉଣୀ ଏଠି
ଭଲ ଯେତେବେଳେ ବି କହିଲେ ବି ଛାଡନ୍ତି ସେମିତି କିଛି ଅବଜେସ୍କନ୍ ନାହିଁ ଆକଚୋଲି ସେମାନଙ୍କ ର କଣ କୋଟେଶନ ଥାଏ କି ଆମର ସବୁ କରି ଦେଇକି ଯାଉ ତ ମୁ ତାଙ୍କର ବି ସବୁ ଜିନିଷ କରିଦେଇକି ଆସେ ଆଉ ବାକି ଏଇଠିକି ଆସିଲା ପରେ ପୁଣି କାଲି ସକାଳେ ପଳେଇବି କି ଗୋଟେ ଗୋଟେ ଦିନ ରହିକି ପଳେଇବି ତ ସେଟା ତାଙ୍କର କିଛି ବେଶୀ ଅବଜେକ୍ସନ ନଥାଏ।
ହଁ ଭଲ ନା ଆଉ ସେମିତି ହବା ଜରୁରୀ କାରଣ ଜିଏ ଝିଅ ଟେ ଯଦି ସବୁ କରିକି ତା ବାପା ଘରକୁ ଟିକେ ଟାଇମ ଦେଇ ପାରୁଛି କାରଣ ବାପା ମା ଙ୍କ ଘରେ ଝିଅ ମାନେ ଏତେ ଏତେ ବର୍ଷ ବଢିଥାନ୍ତି। ତାଙ୍କ ପାଖରେ ଟିକେ ମ ମାନେ ଯେ ମାନେ ଏମତି ନୁହଁ ଯେ ଶାଶୁ ଘରକୁ କିଛି ଖରାପ ବ୍ୟବହାର ଦେଖେଇିବା କିନ୍ତୁ ଯେହେତୁ ବାପ ଘରେ କୁଡିଏ ପଚ ପଚିଶ ବର୍ଷ ବଢିଥାନ୍ତି ଝିଅ ମାନେ କି ତାଠୁ ଅଧିକ। ସେଇଟାକୁ କେମିତି ପୁରା ସମ୍ପୂର୍ଣ୍ଣ ଭୁଲିଯିବେ କହିବେ ନାହିଁ।
ସେଇଟା ତ ପସିବୁଲ ନୁହେଁ ଆମ ଝିଅ ହେଲେ ବି ଭାବୁନାହାନ୍ତି ଆମେ କଣ ଆମ ଝିଅକୁ ପୁରା ଛାଡି ପାରିବା କି?
ନା କେବେ ନାଇଁ, ହଁ। ଆଉ ବାପା ଘର ସହିତ ରହିବ ହଁ ମାନୁଛି ଯଦି ତମ ଡେଲି ଗଲେ ଆଇଲେ ହ ଲୋକ କହିବେ କିନ୍ତୁ ସବୁ ତ କାମ ଦାମ କରିକି ଯଦି ଗୋଟେ ଝିଅଟେ ଟିକେ ବାପ ଘରକୁ ବୁଲି ଆସିବ କିଛି ଖରାପ
ହୁଁ, ସେଇଟା ତ ସତ କଥା ଆପଣଙ୍କର କୋଉଠି ବାପା ଘର ପାଖରେ ନା ଦୂର ଟିକେ?
ହ ନାଇଁ ନାଇଁ ମୋ ଆକ୍ଚୁଆଲି ମୋ ବାବାଙ୍କ ପାଖରେ ରହେ। ହଁ ହଁ ଟିକେ କାହିଁକି ନା ହଜବେଣ୍ଡ ଟିକେ ବାହାରେ ରୁହନ୍ତି। ଆଉ ମୁଁ ଯେହେତୁ ସାନ ଆଉ ଘରେ ସମସ୍ତେ ସେଠି ଅଛନ୍ତି ଏଠି କଣ କି ମା ଟିକେ ରୁହେ ତିନି ବର୍ଷ ଗାଁ ରେ ଟିକେ। ନାହାନ୍ତି ତିନ ଟା ରୁ। ହେଇଗଲା ତାଙ୍କୁ କରୋନା ପରେ ପରେ ତ ଆମେ ଯ କିନ୍ତୁ ଆମେ ବି ବହୁତ ବେଶୀ ବୟସ ନୁହଁ ତ ମା ଗଲା ର ଟିକେ ବହୁତ୍ ଏକଲା ପଡ଼ିଗଲି ବାବା ଏକଲା ଘରେ ଭାଇ ଭାଉଜ ବି ରହୁନାହାନ୍ତି। ଭାଇ ଯେହେତୁ ବାହାରେ ଚାକିରି କରିଛି ଭାଉଜ ତାଙ୍କ ପାଖରେ
ହୁଁ ତାଙ୍କର ବି ତ ଜଣେ କେୟାର ନେବାକୁ ପଡିବ ନା ଆଉ କଣ କରିବା
ଥରେ ଘରେ ବହୁତ୍ କିନ୍ତୁ ଜଣେ ମଣିଷ ଘର ଏତେ କେହି ବୋଲି କେହି ନାହାନ୍ତି ସବୁ ରୁମ୍ ଖାଲି ପଡ଼ିଛି ତ ସେଥିଲାଗି ମୁଁ ରହେ ତାଙ୍କ ପାଖରେ ଆଉ।
ନାଇଁ ନାଇଁ ଯାହା ହେଲେ ବି ତ ବାପା ମାଙ୍କର ସେବା ମାନେ ଶାଶୁ ଶ୍ୱଶୁର ହଉ କି ବାପା ମା ହଉ ଓଲ୍ଡ ଏଜ୍ ଲୋକ କୁ କକୁର ସେବା କରିବାଟା ହିଁ ଆମର ଗୋଟେ ବହୁତ ବଡ଼
ଉ ତାପରେ ଶାଶୁ ଶ୍ୱଶୁରଙ୍କର ତ ହେଲେ ସମସ୍ତେ ଅ ଅଛନ୍ତି ମାନେ ମୁଁ ଏତେ ଜରୁରତ ନୁହେଁ ତାଙ୍କର ମାନେ ଚାରି ଭାଇ ସେମାନେ ସମସ୍ତ ରହୁଛନ୍ତି ମିଶିକି ମୁଁ ଏତେ ଜରୁରତ ନୁହେଁ। କିନ୍ତୁ ମୋର ଯେହେତୁ ଘରେ ମୋ ବାବାଙ୍କର ଅସୁବିଧା ହଜବେଣ୍ଡ ବି ଥିଲେ ହଁ ତାଙ୍କ ଘରେ ଛି ତ ଅଛନ୍ତି ଆଉ ମୁଁ ଟିକେ ଯିବା ଆସିବା ବି କରିପାରିଥାନ୍ତି। କିନ୍ତୁ ସିଏ ବି ବାହାରେ ତ ମୁଁ ବି ତ ଏକ୍ଲା ନା ଘରେ ଟିକେ ବାବାଙ୍କ ପାଖରେ ତାଙ୍କୁ ବି ସପୋର୍ଟ ଦଉ କେହି ନାହାନ୍ତି ଏକ୍ଲା ବହୁତ୍ ଝୁରିଲେ ମାଆଙ୍କୁ
ହୁଁ ନାଇଁ ନାଇଁ ସତ କଥା ଜଣେ ତ ଜଣଙ୍କ ଅର୍ଦ୍ଧାଙ୍ଗ ମାନେ ସେ ତ ଯାହାେଲେ ବି ସେ ମନରୁ ଯିବନି ବଟ୍ ଆମେ ତାଙ୍କୁ ଟିକେ ଟିକେ ସପୋର୍ଟ କରିପାରିବା।
ତାପରେ ମା ବି ବହୁତ୍ ହୁନ୍ତି ଯଦି ଗୋଟେ ବୟସ ଥିଲେ ବି ହଠାତ୍ ଗୋଟେ ଲୋକଟା ଯଦି ରୋଗରେ ପଡିକି ମରି ଯାଇଥାନ୍ତା ସେଟା ଗୋଟେ ଭାବିବେ ସେ କଣ କି ହଠାତ୍ ପୁରା ମାନେ କମ୍ ବୟସ ତାପରେ ସିଏ ଏମିତି ଚାଲୁଥିଲେ ବୁଲୁଥିଲେ ହଠାତ୍
ହୁଁ।
ଭୁଲି ହୁଏନି ସେ ଜିନିଷଟା ଆଉ
ହଁ ନାଇଁ ସେଇଟା ସତ କଥା ଗୋଟେ ସ୍ତ୍ରୀ ଲୋକ ଯୋଉ କହନ୍ତିନି ଘର ମେରୁଦଣ୍ଡ ମାନେ ସେ ସବୁ କାମ କରିବ ସେ ନଥିଲେ